ହ୍ୟାଲୋ କଣ କରୁଥିଲ?
ଏଇବେ କାମ ସାରିକି ଟିକେ ବସିଛି ଆଉ।
କଣ ଆଜି ରୋଷେଇ ହେଲାଣି?
ରୋଷେଇ କରିନି। ରୋଷେଇ କରିବି ଟିକେ ଲେଟ୍। ଭେଜ କରିମି ଆଉ।
ଓହୋ ସକାଳୁ କଣ ଖାଉଛ ଜଳିଖା।
ହଁ ରୁଟି ଆମେ ଆମର ତ ଏଇ ଯୋଉ ଯିବେ ଯୋଉ ଡିଉଟି ଯିବେ ଯୋଉ ତାଙ୍କ ତ ରୁଟି ଭଜା ନହେଲେ ମଟର ତରକାରୀ ଟିକେ ଆଳୁ ଏମିତି କରିବୁ।
ନଉଛନ୍ତି କଣ?
ନା ନା ନିଅନ୍ତିନି ଆସିବେ ଗାଧୁଆ ଵେଲୁକୁ ଖାଇବା ପାଇଁ।
ଓହୋ ଏଇ ସକାଳୁ ଯାହା ଟିକେ ଜଳଖିଆ ଖାଇଲେ। ଦିପହରେ ଭାତ ଖାଇବେ ଆସିକି ହୁଁ। ଓହୋ ସେ ଆମ ଆମର ଆଗ ଆଜି ରୋଷେଇ ସଇଲାଣି। ଆମର ଟିକେ ହଁ ଆମର ସକା ସକାଳୁ ରୋଷେଇ ସକାଳୁ ସାରିକି ଏନୁ ମାନେ ଟିକେ ସରିଲେ ରୋଷେଇ ରୋଷେଇ ଘର ବାଗା ବାଗି ତାକୁ ମୁ ସାଇଜି କରି ତକୁ ରଖ ପୋଛାପୋଛି କରିକି କଲା ବେଳକୁ ଏତିକି ସମୟ ହଉଚି ଆଉ। ଦଶଟା ଭିତରେ ଆମ ରୋଷେଇ ସଇଲାଣି ଏ ଆଁ ଯୋଉ ଚିଙ୍ଗୁଡି ହେଲା ଏଇ ମାଛ ଆଣିଥିଲେ ଭଜା ହେଲା ଭାତ ଡାଲି ଶାଗ ସବୁ ସଇଲାଣି। କିନ୍ତୁ ହେଇ ସଜାଡିଆ ବି ଘଣ୍ଟାଟେ ଲାଗୁଚି।
ହଁ ନିହାତି ଏକୁଟିଆ କି?
ନାଇଁ ନାଇଁ ସେ ଆମେ ତିନି ଜଣ ଛୁଆ ନଉଚନ୍ତି ସକାଳୁ ଟିଫିନ ନଉଚନ୍ତି। ତିନି ଚାରି ଜଣ ଯାଉସନ୍ତି ସ୍କୁଲ ଆଉ ଦି ଜଣ ବଡ ପିଲା ସେ ବା ପଢୁ ଚନ୍ତି ହଷ୍ଟେଲରେ। ଜଣେ କଲେଜ ଆଉ ଜଣେ ସ୍କୁଲ ସେ ପଢୁଛନ୍ତି ଭୁବନେଶ୍ଵର ହଷ୍ଟେଲରେ। ଆଉ ଚାରି ଜଣ ଆମର ଛଅ ଛଅଟି ଛୁଆ ଆଉ ଚାରି ଜଣ ଯେ ସେମାନେ ସ୍କୁଲୁ ନେଇକି ଯାଉଚନ୍ତି। ଟିଫନ୍ ମୋ ପୁଅ ଟି ଖାଇ ଖାଇକି କେମିତି ଛତୁଆ ଫତୁଆ ଜାନ୍ତି ନେଇକି ଯିବେ ଯେ ସେମାନଙ୍କର ଯୋଉ ତିନି ଜଣ ନେବେ। ଏବେ ଯା ଯୋଉ ଗୋଟେ ପ୍ରକାର ଆଉ ମୋ ବଡ ପୁଅଟି ସେ ସବୁ ଖାଇବନି ଖାଲି ପୁରୀ ଖାଇବ। ନହେଲେ ଆଳୁ ପରଟା ଖାଇମି। ଆଉ ସେ ରୁ ରୁଟି ଦେଲେ ଖାଇବନି ଭଜା ଦେଲେ ଖାଇବନି ଏଗୁରା କିଛି ସେ ଖାଇବନି। ତଶ୍ ଯେତେବେଳେ କଲେ ବି ଦିଇ ପ୍ରକାର କରିବାକୁ ପଡୁନି।
ହଁ।
ଦିଦି ମୁଁ ବାକି କରେନି ମୋ ଯା ବଡ ଯା ସିଏ। ତାଙ୍କର ଟିଫିନ ଦାୟିତ୍ୱରେ ସିଏ ତାଙ୍କର କରନ୍ତି ସବୁବେଳେ ଟିଫିନ।
ହଁ।
ହୁଁ ସେ ସବୁ କରିଦେଇକି ତାଙ୍କର ଅଗାଧୁଆ ନାଇ ତ। ଲିଆ ସିଏ କରିଦିଅନ୍ତି ରୋଷେଇ ଯା ଯେମିତି ତାପରେ। ଗାଧେଇ ପାଧେଇ ଆସିକି ସକାଳ ରୋଷେଇ କରୁ ଆଉ।
ହଁ। ହଁ ସିଏ ବଡ ଯା ତାର ସକାଳ ଟାଇମ ଟା ଇଏ କରିଦେଲେ ତମେ ଗାଧୁଆ ପାଧୁଆ କରିକି ଠାକୁର ଫାକୁର ପୂ ପୂଜା କରି କୁରା କି ରୋଷ
ହଁ ସିଏ ଏ ମଝିଆ ଯିଏ ସେ ଠାକୁର ପୂଜା କରନ୍ତି। ସବୁବେଳେ ଆମେ ଚଉରାରେ ଚଉର। ଚଉରା ପୂଜା କରିଦେଇଥିବୁ ସେ ସିଏ ସବୁବେଳେ। ତାଙ୍କର ପୂଜା ସେ ଯଦି କିଛି ଅସୁବିଧା ହେଲେ ତାହେଲେ ମୁଁ କରେ ଆଉ। ଯଦି ମୁଁ ଅସୁବିଧା ହେବି ଯାଇକି ବଡ। ହେଲେ ସିଏ ବଡ। ପୂଜା ପାଠ ତଳର ସବୁବେଳେ କରିବେ ପଣା ଦେବେ ଠାକୁରଙ୍କୁ ଚଉରା ଗଛ। ମାନେ ପୂଜା କରିବେ ଆ ଆଗ ଆସିକି। ଆଉ ଆମେ ମୁଁ ଟିକେ ପଛରେ କରେ ଆଉ ନହେଲେ ଯଦି ଚଉରା। ମୁଁ ଦି ଜଣ ଜାଙ୍କୁ ସେମାନେ ଜଣେ ଜଣେ ଛୁଆ କରିକି ତାଙ୍କ କାମ ଷ୍ଟାର୍ଟ କରିଦେବେ ମୁଁ ଦିଟାଙ୍କୁ ଅଲଗା ଅଲଗା। ଅଲଗା ଯିବେ ସ୍କୁଲ ଇଏ ଗୋଟ ସ୍କୁଲ ସେ ଗୋଟେ ସ୍କୁଲ। ଇୟାର ହଉଛି ଆଠଟାରେ ତାର ହଉଛି ସାଢେ ଛଅ ରେ ତାକୁ ସାଢେ ଛ ରେ ଛାଡିଲା ପରେ। ସେତେବେଳେ ମୁଁ ଗାଧେଇ ପାଧେଇ ମୋର ରେଡି ହୁଏ ତାହେଲେ ଇଆ ଟାଇମ ହେଇ। ଆକୁ ପୁଣି ଦଉ। ଉଠେଇକି ଖୋଇ ପେଇ ସଫା କରିକି ଛାଡିଲା ବେଳକୁ ଠିକ୍ ଏଇ ସାଢେ ସାତ। ସାତଟା ପଇଁଚାଳିଶି ଏମିତି ହେଇଥାଏ ଆଉ ଠିକ୍। ହୁଁ ତାପରେ ଷ୍ଟାର୍ଟ ହୁଏ ଆମର ରୋଷେଇବାସ ଆଉ।
ହଁ।
ଆଗ ଆସିଲା ଆଗ ଚା ପିଇବୁ ତା। ଚା ଚା ପିଇ। ଚା ପିଇବୁ ଚା ପିଇ ସାଇଲେ ତାହା ଜାଣିଛୁ ରୋଷେଇ କରିବୁ ଆଉ। ଆଉ। ତମର କଣ ଆଜି ରୋଷେଇ କରିବ ଆଇଁସ ପତ୍ର ମାଛ।
ହଁ ଆମର ମାଛ ଆଣିକି ଦେଇଦେଇକି ହଁ ଆମର ଆଜି ଆଣିକି ମା। ମାଛ ଦେଇ ଦେଇ ଯାଇଛନ୍ତି କରିନେଇ ଆଉ ଆଇଁଷ ଟା କରିମି ଆମର ଗୋଟେ ସାଢେ ଗୋଟେରେ ଖାଇମୁ।
ଓହୋ ଛୁଆ ପିଲା।
ହଁ ପୁଅ ଇସ୍କୁଲ ପଳେଇଛି।
କଣ କହିଲ?
ମୋ ପୁଅ ସ୍କୁଲ ଗଲାଣି।
ଗଲାଣି।
ସିଏ ଗମେଣ୍ଟ ଇସ୍କୁଲରେ ପଢୁଛି ନା ଏକାଥରେ ଚାରିଟାରେ ଆସିବ।
ଓହୋ କୋଉ କ୍ଲାସ ପୁଅ ର?
ଏଇଟା ନାଇନ୍ କ୍ଲାସ୍ ହବ।
ଓ ନାଇନ ହେଲାଣି ହ ହ। କଣ ଖାଇକି କଣ ଯାଆନ୍ତି?
ଉମ୍ ସକାଳେ ସେ ଟିଫିନ କରିଦେଇକିନା ଯାହା ପଳୁଏ, ଏଁ ଟିଉସନ। ଆସିନେ ଦଶଟା ବେଳକୁ, ଖାଇଦିଏ ସେଇ ଟିଫିନ ଯାହା ଥାଏ ଖାଇଦିଏ।
ମେନେ ଛୁଆଙ୍କୁ ମାନେ ପାଠ ନ ପଢିଲେ ଏଇ ସମୟଟା ପୁଣି ହଇରାଣ। ଛୁଆ ଟିକେ, ଟିକେ ମାନେ ମାନେ ଟେନ୍ଥଟା ଯଦି ଭଲ ରେଜଲ୍ଟ କରିବେ ଟ୍ବେଲବଟା କଲେ ତାପରେ ଯୁଆଡ଼େ ହେଲେ ଗୋଟେ, ଯ ଇଏ ହେଇଗଲେ ଜଏଣ୍ଟ ହେଇକା, ଆଜିିକାଲି ଯୋଉ ପାଠ ରିସ୍କ ହେଲାଣି, ତାପରେ ପୁଣି ସମସ୍ତଙ୍କ ଭଳିଆ ହେଇ ନାଇଣ୍ଟି ଏବଭ ନ ରଖିଲେ କଣ କହିଲ, ଆଜିକାଲି କିଛି ବି ନୁହେଁ ଯେନ୍ତି।
ଆଉ ସେ କଣ କରିବେ ଛୁଆ, ପାଠ ଯଦି ନ ପଢିବେ।
ଆଜି କାଲି ତ ସମସ୍ତଙ୍କୁ ବିଜନେସ ବାଇଆ କରିଛି, ପାଠ କଣ ଯିଏ ପାଠ ନପଢୁଛି ତାର କିଛି ଚିନ୍ତା ନାହିଁ। ଆମେ ବିଜନେସ୍ କରିବୁ। ହୁଁ ହୁଁ।
ମୋ ପୁଅ ବା ମୋ ପୁଅ ପା କହୁଛି, କହୁଛି ଚାକିରୀ କନେ ଧରାଯାଉ ତିରିଶ ହଜାର ନା ଚାଳିଶ ହଜାର କମେଇବୁ। ଆମେ ଯୋଉ ବିଜନେସ କନେ, ମାସକରେ ପଚ ଲକ୍ଷେ ଟଙ୍କା ପରେ ଇନକମ କରିବୁ।
ସେଇଆ ତ ଆଜି ହଁ ବିଜନେସ୍ ଟା ରିକ୍ସ। ଆଜି ଅଛି କାଲି କି ନାଇଁ, କିନ୍ତୁ ହେଇ ହଁ। ହେଇ ଯୋଉ ଇଏ ଯୋଗୁ, ସମସ୍ତେ ଆଜିକାଲି ବିଜନେସଟା ପ୍ରିଫର କରୁଛନ୍ତି। ନାଇଁ ବିଜନେସଟା କଲେ ଭଲ। ଆଉ ଯୋଉମାନେ ଜାଣିଛନ୍ତି ନାଇଁ ହଁ ପାଠ ପଢୁଛନ୍ତି, ସେମାନେ ଗୋଟେ ଲାଇନ ନ, ନାଇଁ ହଁ ଆମେ
ହଁ, ଆମେ ଚାକିରୀ କରିବୁ। ହଁ।
ହଁ। ପୁଣି ସେମାନେ ତଳ ଚାକିରୀ ଖୋଜୁଛନ୍ତି? ସେମାନେ ଆଉ ଚାକିରୀ କରୁଛନ୍ତି। ଆଉ ଯୋଉମାନଙ୍କୁ ମୁଁ କଟକ ଡାକୁ କେମିତି ଯାଉ, କି ଯୋଉ ପାଠ, କିମ୍ବା ପଢିଲାନି କିମ୍ବା ଯୋଉ ହଉନି ପାଠ
ହୁଁ।
ସିଏ ଛୁଆଦିନୁ ତାଙ୍କର ଯାହାହେଲେ ଗୋଟାଏ କରିବେ।
ହୁଁ।
ମୋ ପୁଅ ଆସିଛି ସ୍କୁଲରୁ ଯେ ଗାଧଉଚି। ତାର ଚିଲେଇବାଟା ଷ୍ଟାର୍ଟ ହେଇଯିବ। ସବୁବେଳେ ଗାଧେଇଲାର, ହଁ। ଆଉ କଣ ତମର ସବୁ ଖବର? ଏଇନୁ କିଛି କାମ ନଥିବ ତମର କିଛି? କଣ ତେଲ, ସିଲେଇ ସିଲେଇ କେତେ କଣ କଲଣି?
ନାଁ ନାଁ ସିଲେଇ ନୁହଁ, ଆଇରନ୍ କରୁଛି।
ଓହୋ ଆଇରନ୍, ହି-ହି-ହି-ହି। ମତେ ବି ସାତଶ ସିଲେଇ ବି ଆସେନି। ଆକଚୁଆଲି ମୁଁ ସବୁବେଳେ ମୋ ଯୋଉ ମୁୁଁ ସବୁବେଳେ ମୋ ଯାଆଙ୍କୁ ଦିଏ, ହାତ ସିଲେଇ କଣ ଟିକେ ଚିରି ଯାଇଥିଲେ। କି ଖାତା, ବହି
ଏଇ ଯୋଉ ମୁଁ ହେ କାଲି ନାଁୟା ହଁ ବୁଲାବୁଲି ଏଇଟାରେ ରଜରେ ଯାଇଥିନି ଘରକୁ ଖାଲି, ବାପ ଘରୁକୁ।
ଓହୋ। ବାପ ଘରେ କିଏ କିଏ ସବୁ ଅଛନ୍ତି? କିଛି ହବନି, କିଛି ହବନି।
ଆଉ ଗୋଟେ ଏବ୍-ଏବ୍-ଏଇ ଅଳ୍ପ ଦିନ ମାନେ, ବର୍ଷେ ହେଇଗଲାଣି ଭାଇ ବାହାଘର ହେଇଁଚି ଏବେ ନୂଆ ନୂଆ। ଭାଉଜ ଗୋଟେ ଆସିଲାଣି। ଆଉ, ଆଉ ଗୋଟେ ସାନ ଭାଇ ହୁଁ।
ଆ ସାନ ଭାଇ ବାହାଘର
ନାଁ ନାଁ, ସାନ ଭାଇର ବାହାଘର ହେଇ
ହଁ ହୋଉ ହେଲା ଭାଉଜ ମାନେ ତ ଆସିଲେ ଆଉ ଟିକେ ଏବେ ଆସିବେ ଭଲ ଆଉ।
ହୁଁ ହୁଁ ହୁଁ।
ହେ ହେ ହୁଁ।
ଆଜିକାଲି ଭାଉଜ ମାନେ ଆଉ ଭଲ ନା।
ସମସ୍ତେ ଦେଖ ମୁଁ କହିବା କଥା ଏଇନା ତ ଭଲ କିନ୍ତୁ ଦେଖ ମୁଁ କହିବା କଥା ଯିଦି ତମେ ତାଙ୍କ ସହିତ ଭଲ କିଛି ଆଶା ରଖିବନି ସବୁବେଳେ ତାହେଲେ ସିଏ ଭଲ। ତମେ ତ ବା ପ ଘରୁ କିଛି ଆସା ରଖିଲ କିମ୍ବା ତାଙ୍କୁ ସବୁଥିରେ କଣ ପଦେ ଅଧେରେ କହିଲ, ତାହେଲେ ସେ ଖରାପେ। ତମେ କିଛି କହିବନି ଯାଉଥିବ ନଉଥିବ ଟିକେ, ଆଉ ଆଣି ଆସିଲା ବେଳେ କିଛି ଖୋଜୁ ନଥିବ। ମୁଁ ସତ କଥା ନିଜେ ମାନେ ଗୋଟେ ନର୍ମାଲ କଥା କହୁଛି। ସେମିତି ନୁହେଁ ଯେ ତମେ ସମସ୍ତେ ସମାନ ନୁହନ୍ତି ହେଲା କି ଜଣେ ଜଣେ ବି ସାଙ୍ଗସାଥି ହେଇକି ଚଳୁଛନ୍ତି। ଭଲ କରୁଛନ୍ତି। ତମ ତମ ଯଦି ସତ କଥା ମିଛ କହୁନି, ତମର ଯଦି ଲେବେଲ ଟା ଉପରେ ଟିକେ ହେ ଥିବ ତାହେଲେ ବି ସେ ଆହୁରି ଭଲ।
ହୁଁ।
ଯେହେତୁ ତମର ଅଛି ଆଉ ଟିକେ ଦିଆ ନିିଆଁ ସବୁଥିରେ ଇଏ କରିବ, ତାହେଲେ ସେ ଭଲ ବି ଆହୁରି।
ହୁଁ।
ଏଇଟା ନା ମାନେ ଆଜି କାଲି ଚାଲି ଯା ସମସ୍ତେ କିନ୍ତୁ ସେମିତି ନୁହନ୍ତି ବି। ସମସ୍ତେ ନୁହନ୍ତି ଆଜିକାଲି ତ ଅଧିକାଂଶ ସେମିତି ଅଛନ୍ତି।
ହଁ ସତ କଥା।
ଦେବେ କମ କିନ୍ତୁ ଆଶା ରଖିବେ ଯଦି ତମେ ଦେଇଥିବ କିଛି ସିଏ ତାହେଲେ ଠିକ ଅ
ହଁ, ହୁଁ।
ନହେଲେ ନାଇଁ ଦେବେନି, ହଁ ନହେଲେ ନାଇଁ ଆସିଲେ
ହଁ କହିବେ ନ ହେଲେ ନାହିଁ ମୋ ନଣଦ ଭଲ। ଯଦି ଦଉଥିବ ନଉଥିବ ମାନେ ଭଲ ସବୁ କଥାରେ ପଚାରୁଥିବ ତ କହିବେ ମୋ ନଣଦ ଭଲ। ଆଉ ଯଦି ନହେଲା ହେ ସେ ଭଲ ନୁହଁ। ଏମିତି ସେମତି କହିବେ ଆଉ।
ତମେ ନିଜ ଉପରେ ଡିପେଣ୍ଡ କରିବାକୁ ପଡିବ। ଯେମିତି ବି ଦେଖେଇବ ଆଉ ଜଣେ ଜଣେ ଯେତେ ଦେଖେଇଲେ ବି ତାଙ୍କ ପ୍ର କୃତି ଗୋଟିଏ ଗୋଟିଏ ରହିବ। ସେ କେବେ ବି ତାଙ୍କର ତାଙ୍କ ପ୍ରକୃତିରୁ ବାହାରିବେନି।
ଦିଏ ବଡ। ମୋ ଭାଇମାନେ ସାନ। ହଁ ମୁଁ କେ ମୋ ମ ନା ହଁ ମୁଁ ମୋର ମୁଁ କିଛି କୁହେନି ତାଙ୍କୁ ଏଇଟା ଦିଅ। ସେଇଟା ଯଦିଓ
ହୁଁ ବଡ ମାନେ କେବେ କହିବନି ସାନ, ମୁଁ ଜାଣିନି ଯେ ତମେ ବଡ ବୋଲି ସାନ ମାନଙ୍କର ପ୍ରୋବ୍ଲେମ ବଡ ମାନଙ୍କର ପ୍ରୋବ୍ଲେ କାରଣ ବଡ ଯେହେତୁ ତମେ ଦିଦି ହବ ତାଙ୍କ ସାହସ ହବନି
ନା ମୁଁ ମୋ ସାନ ଭାଇ ମାନଙ୍କୁ କଣ ଗୋଟେ କହିବି?
ହଁ ଆଉ ସେ ବି ସାନ ଆସ ସେମାନେ ସେମାନେ ଯେହେତୁ ଏ ଏଇଟା ତମ ଉପରେ ଡିପେଣ୍ଡ କରେ ସେମାନେ ଭୁଲ କଲେ ତମେ ତାଙ୍କୁ ବୋଉ ମାନେ କିଛି ନ କହିବା ଦରକାର। ହେଲାକି ଯଦି ଭୁଲ କଲେ ନାଇଁ ହଁ ମ ହଉ ତୁ ଭୁଲ କଲୁ ଯଦି କିଛି ନାଇଁ ତମେ ସେଇଠି ତାଗିଦ କରିବ ଯାହେଲେ ହ ଦିଦି ଆସୁଛନ୍ତି ଏମିତି କହୁଛନ୍ତି ଏମିତି କହୁଛନ୍ତି ସେଇଟା ତାଙ୍କ ମନରେ ରହିଯିବ।
ହଁ ମୁଁ ସେଇଥିପାଇଁ ନା ନା ମୁଁ ମୋ ବୋଉକୁ ପଛେକା ଟିକେ ଯାହା କହିମି ମୁଁ ତୁ କରିଦେକିି ଏ କରିଦେ କିନ୍ତୁ ଭାଉଜକୁ କିଛି କହିମିନି ମୁଁ ନା ସେ ତାକୁ କିଛି କହିମିନି।
ନା ଆମେ ବି ଗୋଟେ ଗୋଟେ ଜାଗାରେ ବାହା ହେଇଛେ ଆମେ ଆମ ଚିନ୍ତାଧାରା ନେଇକି ସେମାନେ ଗୋଟେ ଗୋଟେ। କିନ୍ତୁ ଆଜିକାଲି ଆଉ ଟିକେ ଡିଫରେଣ୍ଟ। ହେଲା କି
ହଁ।
କୋଉଦିନ ମାନେ ଜେନେରେସନ ଯେତେ ବଦଳୁଚି ସୋଚ ସେତେ ବଦଳୁଚି। ହେତୁ ଆଉ କିଛି କରିହବନି। ହଉ ଆଉ କ ରଖୁଛି।